ହଁ ଏବେ ଶୁଣାଗଲା
ହକୁ!
ହୁଁ କଣ କରୁଥିଲ?
ଏ ବସ ତନ ତମେ ଏ ପୁଅ ଶୋଇଲାଣି ଟିକେ ଏବେ ଶୋଇଲା ତ ମୁଁ କଲ୍ କଲି
ଓ ହୋ।
ତମ ପୁଅ ଶୋଇପଡ଼ିଲାଣି।
ସେ ବିଷୟଛି।
ହୁଁ ହୁଁ ଆଉ ଆଜି କଣ ଖାଇବା ପିଇବା?
ଆଜି ଖାଇବା ହେଇଥିଲା ଆଜି ଭେଜ ହେଇଥିଲା। ଭାତ ତାପରେ ସେ ଯୋଉ ବେସ ତରକାରୀ ଗୋଟେ କରିଥିଲି ବୁଟ ତରକାରୀ ପାପର୍ ଓ ସାଲାଟ ଆମ୍ବ
ଆଚ୍ଛା ଆଚ୍ଛା।
ସକାଳେ ଦହିବରା ଟିକେ କରିଥିଲୁ ତ ସେ ଖାଇଥିଲୁ ତାପରେ ପୁଅକୁ ଟିକେ ଭ୍ୟାକ୍ସିନ ଦବା ପାଇଁ ଯାଇଥିଲୁ
ଓ ହୋ।
ଓ ସେ ଆ ରାତିରେ କିଛିଟା ବାହାରେ ଖାଇବା ହବ ଅଛି ଆଉ
ହୁଁ।
ହୁଁ।
ଏଠି ତ ବର୍ଷା ଲାଗି ରହିଛି ତିନି ଚାରି ଦିନ ହେଲାଙ୍ଗୁଲା ବର୍ଷା ହଉଛି।
ମାନେ ବୋଜରେ ବର୍ଷା ହଉଚେ ଓ ହୋ। ଏଠି କାଲି ବି ଆମର ଏଠି ସନ୍ଧ୍ୟାବେଳୁ ପୁରା ବର୍ଷା ହେଇଥିଲା। ଅ ବାହାରିଥିଲୁ ଆମେ ବାହାରକୁ ଯିବା ପାଇଁ ଆଉ ଗଲୁନି ମାନେ ବହୁତ ଜୋରେ ବର୍ଷା ହେଇଥିଲା।
ହୁଁ।
ରାତି ସାଢେ ନଅଟା ଦଶଟା ତ ପାଖ ପାଖି ପକେଇଲା। ହଁ ସେମ ସବୁଆଡେ ସେମ ଅଛି ଆଉ।
ହୁଁ।
ହୁଁ ଆଉ ଆଜି ତମର କଣ ଖାଇବା?
ଆଜି କଣ ଆଜି ହେଇଥିଲା ଡାଲମା ଆଉ ଛୁଇଁ ଆଳୁ ଭଜା।
ହୁଁ। ଓହୋ ଖାଇବା କିଏ ତମେ ବନାଅ?
ମୁଁ ବନାଏ ସେ ନଣଦ ଜଣେ ରହୁଛନ୍ତି ସେ ପାଖରେ ସିଏ ବି ବନାନ୍ତି।
ହୁଁ ହୁଁ। ଖାଇବା ଆଗରୁ ଆସୁଥିଲା ନା ମ୍ୟାରେଜ ପରେ ଶିଖିଲ?
ନାଇଁ ନାଇଁ ମ୍ୟାରେଜ ପରେ ଶିଖିଲି। ତା ପୂର୍ବରୁ ତ କିଛି ବି ଆସେ ନଥିଲା ଖାଇବା ବନେଇବା।
ତ ମାନେ ମ୍ୟାରେଜ ପୂର୍ବର ଏକ୍ସପିରିଏନ୍ସ ଆଉର ଏକ୍ସପିରିନ୍ସ କେ କେମତି ଅଛି?
ହୁଁ ବହୁତ ବଢିଆ। ମ୍ୟାରେଜ ପୂର୍ବରୁ ବହୁତ ତୁ ଭଲ ଥିଲେ ଏବେ ବହୁତ ଖରାପ।
ହା ହା ଏ ଖାଇବାକୁ ନେଇକି କାହାର କିଛି
ହଁ ହଁ ଡେଲି ଡେଲି ଶୁଣିବାକୁ ପଡେ। ଏଇଟା ଆସୁନି, ସେଟା ତତେ ଆସୁନି, ଏଇଟା ଏମିତି ହବ, ସେଟା ସେମିତି ହବ, କୁହନ୍ତି ଆଉ
ଆଉ ମୁଁ ତ ଜାଣିନି ମତେ ଯେମିତି ଜଣା ମୁଁ କରେ ଆଉ
ହ ହୁଁ
ହୁଁ
ହଁ ସେଇଟା ଟିକେ ଏକ୍ସପିରିଏନ୍ସ ହେଲା ପରେ ହେଇଯିବ ଆଉ
ହୁଁ ତମେ ଏବେ କୋଉଠି ରହୁଛ କହିଲ?
ହଁ ମୁଁ ଏବେ ଆଉ ରହୁଛି ନା ଭୁବନେଶ୍ୱରରେ
ହଁ ହଁ ଆଛା। ହଁ ଏଇ ବରମୁଣ୍ଡା ପାଖରେ ରହୁଛ ପା? ହୁଁ ଉଁ ଆଉ କଣ କୁହ?
ହ ହଁ ମାନେ ବର୍ଷ ବର୍ଷା ପୁରା କଣ ବହୁତ ଜୋରେ ବର୍ଷା ହଉଛି ନା?
ଦିନ ହେଲାଣି କଣ୍ଟିନ୍ୟୁସଲି ବର୍ଷା। ଆଉ କଣ? ଦେହ ପା ଭଲ ଅଛି?
ହୁଁ ଦେହ ପା ସବୁ ଭଲ ଅଛି, ଏଇ ବର୍ଷ ପାଇଁ ପୁଅର ଦେହ କିଛି ମାନେ ଥଣ୍ଡା ଫଣ୍ଡା କିଛିହଉନି।
ନା ନାଇଁ ଏବେ ଟିକେ ଜଷ୍ଟ ତାକୁ ଭଲ ଅଛି, ମୁଁ ତାକୁ ଗାଧେଇ ଦଉନି ପ୍ରାୟତଃ ବର୍ଷା ରହୁଛି ବୋଲି ମୁଁ ତ ଏବେ ଟୋଟାଲ ଗାଧେଇ ଦଉନି ଖରା ହେଲେ ସେ ଗାଧୁଆ ପାଧୂଆ କରିବା ଯା, ଏଇ ତିନି ଦିନ ମାନେ ତିନି ଚାରି ଦିନ ତଳେ ତାର ଦେହ ଟିକେ ଖରାପ ହେଇଥିଲା।
ଓହୋ ଏଇ ଛୁଆ ମାନଙ୍କର ଦେହ ଖରାପ ହେଲେ ତ ଭାରି ମାନେ
ହୁଁ ଭକ୍ସିନ୍ ନେଇଥିଲେ ଝାଡା ହଉଥିଲା ତାର ପୁଣି ଏବେ ଗୋଟେ ଦାନ୍ତ ଉଠୁଛି ନା ତାକୁ ଟିକେ ଇଏ ହଉଛି ଆଉ
ହୁଁ ହୁଁ ହୁଁ ଦାନ୍ତ ମାନେ ଏବେ କେ ଟୋଟାଲ କେତେଟା ଉଠିଲାଣି ତେର ମାସ ହେଇଗଲାଣି ନା
ହୁଁ ତାର ହଁ ଆଠ୍ ଟା ଟା ତଳେ ଚାରିଟା ଉପରେ ଚାରିଟା ହେଇଯାଇଛି ପୁରା ଆଉ କଳ ଦାନ୍ତ ଗୋଟା ଉଠୁଛି।
ଏ ମାନେ ଏତେ ଯାଙ୍କ ଦାନ୍ତ ହେଇଯାଇଛି
ହୁଁ ହଁ ତାର ନଅ ମାସରୁ ଦାନ୍ତ ଉଠିଲାଣି।
ନଅ ମାସରୁ ଦାନ୍ତ ଉଠିଲାଣି, ହଁ ପିଲାଙ୍କର ଉଠୁଛି ଯେ ମୋର ଯୋଉ ଗୋଟେ ଏବେ ହେଇଛି
ହୁଁ ଉଁ
ଦାଦାଙ୍କର ଗୋଟେ ମାନେ ଭାଇର ସେ ପୁଅ ଟେ ହେଇଛି ତାର ତ, ଏ ପର୍ଯ୍ୟନ୍ତ ଦାନ୍ତ ଉଠିନି। ମାନେ କେତେ ମାସ ତାକୁ ହେଲାଣି? ଏଇଟା ମେ ମାସରେ ସେ ଜନ୍ମ ହେଇଥିଲା ମେ ଦୁଇ ଏ ପର୍ଯ୍ୟନ୍ତ ତାର ଦାନ୍ତ ଉଠିନି।
ନା ଆର ମୁଁ ଦେଖୁଛି ଯେମାନେ ପ୍ରାୟ ପିଲାଙ୍କ ଅପେକ୍ଷା ଆର ଯେତେକ ମାଇଲ ଷ୍ଟୋନ ଟିକେ ବେଶୀ ଜଲ୍ଦି ଜଲ୍ଦି ଇଏ ହଉଛି ତାର ସବୁ ଆକ୍ଟିଭିଟି ଗୁଡା ସେମତି ଜଲଦି ଚାଲିଲା, ହଁ ସେଇ ନଅ ପାଖାପାଖି ନ ନାଇଁ ଏ-ଏ-ଏ ଦଶ ପାଖାପାଖି ଚାଲିଲା ବୋଧେ।
ଦଶରୁ
ହୁଁ ମାନେ ଟିକେ ଟିକେ ଟ୍ରାଏ ଯୋଉ କଲା ସେ ଦଶ ଏଗାର ମାସରୁ ଟ୍ରାଏ କଲାଣି।
ଓହୋ ମାନେ-ଏ-ଏ ଠିଆ ହେବା
ହଁ ହଁ।
ଓ ହୋ ହୁଁ ସେଇଟା ହେଲେ ଭଲ।
ହୁଁ।
ଗୋଟେ ଏମିତି ଭାଇଙ୍କ ପୁଅ ଅଛି ସିଏ ତାର ଦାନ୍ତ ଉଠିଲା ତେର ମାସେ ତେର ଦିନରେ କିନ୍ତୁ ଚାଲିବା ଆଉ ସବୁ-ଉ-ଉ-ଅ ମାନେ ଅଦର ଆକ୍ଟିଭିଟିଜ ମାନେ ଯେମିତି କୁହନ୍ତିନି ଦଣ୍ଡାବାଳୁଙ୍ଗା ସେ ସେଇ ଟାଇପ ର କେବଳ ତାର ଦାନ୍ତ ଉଠିବା ଟା ଟିକେ ଲେଟ ହେଲା। ମାନେ ଆଉ ସବୁ ଠିକ ଠାକ ଚାଲିବା ଟା ଏଗାର ମାସରୁୁ ସେ ଚାଲିଛି।
ହୁଁ ହୁଁ।
କିନ୍ତୁ ଆଉ ସବୁ ଆକ୍ଟିବ ମାନେ କେବଳ ତା ଦାନ୍ତ ଉଠିବା ଟିକେ ପ୍ରୋବ୍ଲେମ ଥିଲା। ମାନେ ଟିକେ ଲେଟ ସେଇ ତେର ମାସ ପରେ ଉଠିଲା। ଆଉ ଏବେ ଯୋଉ ଯୋଉ ଛୁଆ ଟା କହୁଛି ମେ ମାସ ରେ ତାର ଏପର୍ଯ୍ୟନ୍ତ ଦାନ୍ତ ହଁ ଗୋଟେ ଉଠିଲା ଏବେ। ଉପର-ଅ-ଅ-ଅ ଦାନ୍ତ ଟା ମାନେ କଣ ଡାହାଣ ପଟଟା ଉଠିଛି ବାଁ ପଟ ଟା ଉଠିନି।
ହୁଁ ହୁଁ ହୁଁ।
ତାଙ୍କର-ଅ-ଅ-ଅ ଲେଟ୍ କୁ ଉଠେ କେତେ ପିଲାଙ୍କର ଜଲଦି ହେଇଯାଏ। ତାହେଲେ ଭଲ ମାନେ ପୁଅର ତ ଗ୍ରୋଥ ଭଲ ଅଛି ତାହେଲେ। କଥା କେମତି କଣ
କଥା ଏବେ ଟିକେ-ଏ-ଏ ବାପା ମାମା ଡାକିଲାଣି ଆଉ ଟିକେ ମାନେ କିଛି ତାକୁ ପଚାର ହେଲେ ମୁଣ୍ଡ କାଇଁ ହାତ କାଇଁ ସବୁ କହୁଛି ଟିକେ ଟିକେ।
ହଁ ସେଟା ପିଲାମାନଙ୍କର ଏବେ ମାନେ ଫିଜିକାଲ ମାନେ ୱେଟ ଅପେକ୍ଷା ପିଲାଙ୍କର ମେଣ୍ଟାଲି ଗ୍ରୋଥ ଟା ଟିକେ ଆ-ଆ-ଆ ମାନେ ଜଲଦି ହଁ ଜଲଦି ସେଟା ହବା ବି ସ୍ୱାଭାବିକ। ମାନେ ସେଇଟା ହେଲେ ହିଁ ତମେ ଜାଣିବ ଯେ। ଛୁଆ ଫିଟନେସ୍ ଅଛି ଏ ଥରେ ଡ ଡକ୍ଟରଙ୍କ ପାଖକୁ ଏମିତି ସେ ଯୋଉ ଭାଇଙ୍କ-ଅ-ଅ-ଅ ପୁଅକୁ ନେଇକି ଯାଇଥିଲେ। ସେ ତାର ଦାନ୍ତ ଉଠୁ ନଥିଲା କଣ ପାଇଁ ନା-ଆ-ଆ ସେ ଡକ୍ଟର କହିଲେ ଦାନ୍ତ ଟା ତମେ ଯଦି ଦି ବର୍ଷ ପର୍ଯ୍ୟନ୍ତ ବି ବିଲକୁଲ ନ ଉଠିଲା ତାହେଲେ କିଛି ସେମିତି କିଛି ରିଜିନ ନାହିଁ ମାନେ ଚଳିବ। କିନ୍ତୁ ତାର-ଅ-ଅ-ଅ ମେଣ୍ଟାଲି କେମ ସେ ଗ୍ରୋଥ କରୁଛି ଏବେ ମାନେ ଯେମିତି ଡାକିବା କୌଣସି ଜିନିଷକୁ-ଉ-ଉ ହୁଁ ଧରିକି ଛୁଇଁବା ଏ ସବୁ ଜିନିଷ ଯଦି ସେମାନେ କରୁଛନ୍ତି ହଁ ତାହଲେ ଠିକ୍ ଅଛି। ଆଉ ଓଏଟ୍ ପାଇଁ ସେମତି ଓଏଟ୍ କଥା ଟିକେ ସେ ଭାରି ଦୁର୍ବଳିଆ ଟିକେ ଥିଲା। ଦୁର୍ବଳ ମାନେ ଠିକ ଠାକ୍ ଥିଲା। କିନ୍ତୁ ମାନେ ତା କୁହ ନା ପିଲା ତ ବହୁତ ଆକ୍ଟିଭ ଅଛି। ନ୍ତି-ଇ-ଇ ହେଲତ ମାନେ ଓଏଟକୁ ନେଇ କେତେ ଓରିଡ ହୁଅନ୍ତୁନି।
ହୁଁ।
ୱେଟ ଟା ଯୋଉମାନେ ବେଶୀ ଆକ୍ଟିଭ ଥାନ୍ତି ତାଙ୍କର ୱେଟ ଟା-ଆ-ଆ-ଆ ବଢେନି। ଏ ମାନେ କି ମାନେ ତାଙ୍କ ଅ ସେଇ ୱେଟ ଗ୍ରୋଥ ଟା ହୁଏନି।
ହୁଁ।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି। ହଁ-ଅ-ଅ ଶାଶୁଙ୍କ ଦେହ ଟିକେ ଖରାପଥି ଦେହ ଖରାପ କଣ ହଁ ପଢ଼ିପଢ଼ି ତାଙ୍କର ଗୋଡ଼, ହାତ ସବୁ ବିନ୍ଧେ। ଭାଙ୍ଗି ବ ଯାଇଥିଲା ଗୋଡ଼ ଟା। ତ ସେ ଫିଜିଓଥେରାଆଫି ଭଲ ହେଇ ଘରକୁ ଆସି ଫିଜିଓଥେରପି କରି ଏ ଏବେ ଆସିବ ଆଉ ଟିକେ ପରେ। ତିନ ଚାରି ଦିନ ହେଲାଣି ଚାଲିଛି ତାଙ୍କର।
ମାନେ କେବେ ପଡ଼ିଥିଲେ?
ସିଏ ବହୁତ ଆଗରୁ ବାଢ଼ିଥିଲେ ସେ ହଁ ହେଇଗଲାଣି ଦଶ ବାର ବର୍ଷ।
ଓହୋ। ଅ ମାନେ ଉଁ ଜଏଣ୍ଟ ରୁ ଜଏଣ୍ଟ ଆଣ୍ଠୁ ନା ଆଣ୍ଠୁ
ନାଇଁ ଇଏ ଯୋଉ ଇଏ କୋଉଟା ଗଲେ ଯୋ କଣ ମ ହେଠା? ଆମ ଯୋଉ ପାଦ ପାଖ
ଆ ଆ ଏଇ ଯୋଉ କଣ ଗୋଇଠି।
ହଁ ହଁ ସେଇଠୁ।
ହୋ ସେଇଠୁ ହେଲେ ତ ସେଇଟା ମାନେ ଚାଲି ପାରୁଛନ୍ତି ଠିକ ସେ?
ନା ଏତେ ଟା ନୁହ ଚ ମାନେ ଚଟ୍ ଚାଲି ପାରୁଛନ୍ତି ହେଲେ ଟିକେ ଉଁ ମାନେ ବେଶୀ ଇଏ ହେଲେ ଅଂଞ୍ଚା ଖଲଚ ଚାଲି ପାରିବେନି।
ହଁ ମାନେ ଯୋଉ ପାସ୍ ସିଡ଼ି ଫିଡି ସେ ଟିକେ ଆଭଏଡ କରୁଥିବେ। ତାପରେ ଏଇ ଯୋଉ ହେଭି ଜିନିଷକୁ ବି ଉଠା ଉଠି କରିବା ପାଇଁ ଟିକେ ଅସୁବିଧା ଥିବ-
ହଁ।
ହୁଁ ହୁଁ ହୁଁ ହୁଁ। ସେଇ ସେମ ସେଇ ଆ ଯୋଉ ଗଇଁଠି ପାଖଟା ସେ ଯୋଉ ମାନେ କଣ ସେଇଟା ଯୋଉ ଛା ଛାଡ଼ି ଥାଏ ସେଟା ଠିକ୍ ସେ ଯଉ ମାନେ ପ୍ଲାଷ୍ଟର ହେଇନଥିଲା?
ହଁ ପ୍ଲାଷ୍ଟର ହେଇଥିଲା ଯେ ତାଙ୍କର ଯୋଉ ଅଷ୍ଟପରିଶିଷ୍ ହଁ ହାଡ ମାନେ ଯୋଉ ଦୁର୍ବଳ ହେଇଯାଏ ସେଇ ପ୍ରୋବ୍ଲେମ ଅଛି ଯୋଉ ସେଥିପାଇଁ କି ତାଙ୍କୁ ମାନେ ଇଏ ହଉଛି ନହେଲେ ଭାଙ୍ଗିଲେ ତ ଜଏଣ୍ଟ ବି ହେଇଯିବ ଚ ଠିକ ଠାକ ହେଇଯିବ ନର୍ମାଲ ଲାଇଫ ବଲେ ତାଙ୍କର ସେଇଥିପାଇଁ ମାନେ ହାଡ଼ ଟା ଜଲଦି ଦୁର୍ବଳ ହେଇଯାଉଛି।
ଓହୋ। ତ ସେଥିପାଇଁ ସେ ମାନେ ଚାଲିବା ଏଇ ସବୁ ଟିକେ ପ୍ରୋବ୍ଲେମ ଥିବ ମାନେ ନିଜ କାମ ନିଜେ କରିପାରୁଛନ୍ତି ତ?
ହଁ ହଁ।
ଆଉ ସେଇଟା ହେଲେ ଆଉ ଏତେ ଅସୁବିଧା ନାହିଁ।
ନିଜ କାମ କରୁଛନ୍ତି ଆଉ ଗୋଟେ ଝିଅର ପୁଅକୁ ବି ରଖିଛନ୍ତି ତା କାମ ବି କରିଦଉଛନ୍ତି ଯେ ହେଲେ ଟିକେ ପେ ଫେନ ହଉଛି ଆଉ ଫିଜିଓଥରାପି ଟିକେ ଦରକାର ପଡେ।
ହୁଁ ହୁଁ ହୁଁ ହୁଁ ଭିଜିଓ ଥରାତିର ବି ତ ନିହାତି ଦରକାର।
ସେ ଘରକୁ ଆସୁଛି ପାଞ୍ଚ ଛଅ ଦିନ ହେଲାଣି।
ଆଉ କିଏ ଡକ୍ଟର ଆସୁଛନ୍ତି କରିବା ପାଇଁ?
ହଁ।
ହୁଁ ହୁଁ। ଆଉ ଫିଜିଓ ଥେରାପି କଲେ କିଛିଟା ରିଲାକ୍ସ ଲାଗିବ କିନ୍ ନିଜେ ସେତିକି ଯଦି ଏଫର୍ଟ ଦେଇକି ନ କରିବ ତାହେଲେ ସେ ଯେତକି ବି କଲେ କିଛି କାମ ହବନି।
ଆସୁଛନ୍ତି ଘଣ୍ଟେଇ ଘଣ୍ଟ କରିକି ପଳେଇବେ ତାପରେ ଘରେ ତୁମେ କରିବ ଆଉ।
ହୁଁ ହୁଁ ହୁଁ ଏଇଟା ଏ ଯଉ ଫିଜିଓ ଥେରାପି କେବେଠୁ ହେଲାଣି?
ଭଇଗଲାଣି ପାଞ୍ଚ ଦିନ ହବ।
ଓହୋ।
ମସଲ ସବୁ ଟାଇଟ ହେଇଯାଇଛି ମେନ ସେଥିପାଇଁ ବେଶୀ ଇଏ ହଉଛି।
ହୁଁ ହୁଁ। ଏଇ ଯୋଉ ଗଇଠି ଇଏଟା ଆଉ ଜଣେ ଏମତି ଅଛନ୍ତି ମଉସା ବୋଲି ହେବେ। ତାଙ୍କର ବି ସେମିତି ମାନେ ଏ ଯୋଉ ତାଜା ନଥାଏ ଘରରେ। ଘର ତାଜା ସେ ସେଇ ଉପରେ ମାନେ ଯୋଉ ଲେଶୁଣି ଲେଶୁଣି। ପକେଇକି ଚଢ଼ିକି ସଫା କରୁଥିଲେ। ତ ସେ ଲେଶୁଣୀ ଟା ଖସି ପଡ଼ିଲା ଖସି ପଡ଼ିଲା ଯେହେତୁ ସେ ଗୋଇଁଠି। ପାଖ ଡାହାଣ ପା ଡାହାଣ ଗୋଡ଼ ତାର ଗୋଇଠି ଟା ମାନେ ଛାଡି ଯାଇଥିଲା ତାର ସେ ଯାଇଥିଲେ ପ୍ଲାଷ୍ଟର ହେରିକା କରିଥିଲେ। ତୁମ୍ ପ୍ଲାସ ଷ୍ଟର ପରେ ବି କିଛି ଦିନ ପରେ ଜଣାପଡ଼ିଲା ଯେ ସେଇଟା ଯେମିତି ଠିକ୍ ସେ ମାନେ ତାର ଯୋଉ ଜାଗାରେ ଲାଗିବା କଥା ସେ ଜାଗାରେ ଲାଗିନି।
ଆଛା ଆଛା ହୁଁ।
ଠୁ ମାନେ କାମ ଫାମ ସବୁ କରୁଛନ୍ତି କିନ୍ତୁ ଏ ଯୋଉ ହେଭି କାମ କଲେ ମାନେ ଓଜନ ଫୋଜନ କାମ କଲେ ଏ ଯେମତି ଗୋଡ଼ ପୁରା ଫୁଲି ଯାଏ ଚାଲି ପାରନ୍
ହଁ ବାଶ ବାଶ ଆଙ୍କର ସେମିତି ହଉଛି ଫୁଲା ଟା ରହୁଛି ଆଉ ସେ ମତି ଆଉ।
ବେଶୀ ବାଟ ଚାଲିଆ ଚାଲି କି ଏମତି ଗୋଡ଼ କୁ ଷ୍ଟ୍ରେଟ କରନ୍ତିନି ପୁରା ଫୁଲି ଯାଏ। ସେଇ ପ୍ରୋବ୍ଲେମ୍ ତାହେଲେ ଥିବ ଆଉ ତାପରେ ସେ ଯୋଉ ଅପ୍ରେ